ହ୍ୟାଲୋ। ହ୍ୟାଲୋ ହଁ ସୁଣା ଯାଉଛି?
ହଁ ଶୁଭା ଯାଉଛି।
ଆଉ କଣ ମୁଁ କହୁଥିଲି ତତେ ନାଇଁକି ଆମର ଏଠି ନୂଆ ବର୍ଷ ହୋଲି ପାଳନ କଥା
ହଁ।
ହୁଁ ନୂଆବର୍ଷରେ ବି ଏମିତି ଭୋଝି ଭାତ ହୁଏ ଅ ସମସ୍ତେ ଏଠି ମିଶିକି ନା ଚାନ୍ଦା ପଇସା ଚାନ୍ଦା କରାଯାଏ। ଯିଏଯାହାର ସବୁ ଦିଅନ୍ତି ପାଆନ୍ସ କି ହଜାର ଲେଖାଏ ପଡେ ମୁଣ୍ଡ ପିଛା ତାପରେ ଏମିତି ଆମ୍ବା ଭାଇ ରୋଷେଇ କରିଦିଅନ୍ତି। କେତେବେଳେ ପୁରୀ ଉପମା ତରକାରୀ ପନିର ଆଳୁ ବୁଟ ତରକାରୀ ହୁଏ ମିଠା ଆରିକା ହୁଏ ନହେଲେ ଆଁ
ହଁ। ଆମର ବି ଏଥର ସୁନରାତ୍ରି ପାଳନ କରାହେଇଥିଲା। ହ୍ୟାଲୋ। ହ୍ୟାଲୋ।
ଆରେ ଦେଖ ଦେଖୁନୁ ଏପଟେ ଏମାନେ କଥା ହେବାକୁ ଦେଉନାହାନ୍ତି ହସଉଛନ୍ତି।
ଓହୋ।
ହଁ। ଶୁଣାଯାଉଛି ଏଇଠି?
ହୁଁ।
ଶୁଣା ଯାଉଛି ସବୁ?
ହଁ ହଁ ଶୁଣା ଯାଉଛି।
ବର୍ଷାବାଛି କି ନା ନାଇଁ
ହଁ ହଉଛି ତ।
ଏଇଠ ଥିବ ତମେ ହଁ ହଁ। ହଁ ବା ଏମାନେ ମୁଁ କହିଲି ତ ଯେ ହସିଛନ୍ତି ଆଉ
ଓହୋ ହ ହ।
ଖାଇବକି ଏବେ ଖାଇବକି? ସେଇଆ ତାପରେ ଆମର ଦିନରେ ଭୋଜି ହୁଏ ନହେଲେ ନାଇ ରାତିରେ ହୁଏ। ନାଚ ଗୀତ ହୁଏ ସବୁ ବଜେଇକିନା କରୁ ଟିକେ ସବୁ ଆଣ୍ଟି ମାନଙ୍କୁ କରନ୍ତି। ଏମିତି ହେଇକି ନା ହଁ। ତାପରେ ବାରଟା ରାତି ହେଲେ ଏ ଭାଇ କେଡ ବଡ ବିଜୁଳି ଘଡଗଡି ତା ଆମ ଘର ଉପରେ ଏଇଟା ମାରିଲା ଭଳିଆ ଲାଗିଲା ହଁ।
ମତେ ହେଲେ
ହଁ। ସେଇଆ। ତ ରାତି ବାରଟା ହେଲେ କେକ୍ କାଟୁ ହିନ୍ଦ ଚକଲେଟ କେକ୍ ଫେକେ ଆଣିଥିଲେ କରୁ। ଥଣ୍ଡା ଫଣ୍ଡା ଟିକେ ପିଇଦଉ ନାଚୁଦଉ ସେନା ଜିରୋ ନାଇଟ ସରିଲା।
ହଁ।
ହୁଁ। ହଁ ହୋଲିରେ ବି ସେଇୟା ହୋଲିରେ ବି ସେୟା ଆମେ ସବୁ ଛୁ ମାନେ ଦଶଟା ଏଗାରଟାରୁ ବାହାରିକିନା ଏମିତି ଡେଉଁଥିବୁ ଖେଳୁଥିବୁ। ତାପରେ ବରା ତାପରେ ମିଠା। ହଁ ଚୀରା ଲେଙ୍କେଡା ଡ୍ରେସ୍ ଗୋଟେ ଗୋଟେ ପିନ୍ଧିକି ପୁରୁଣ ଏଲା।
ହଁ।
ହୁଁ ହୁଁ ତାପରେ। ବାରଟା ଘଣ୍ଟେ ତ ଅ ବାରଟା ଘଣ୍ଟା କଣ ପ୍ରାୟତଃ ତିନିଟା ପର୍ଯ୍ୟନ୍ତ ଖେଳୁ। ତାପରେ ଆସିକି ନା ଗାଧେଇକି ନା ଖାଉ। ଖାଇକି ନା ପୁରା ହାଲିଆ ହେଇଯାଇଥିବି ଯି ସେ ଶୋଇବେ ରା ତିକୁ ଆଗ ହେଲେ ଭୋଜି ହୁଏ ଇଏ ହୁଏ। ଆମର ତ ଏଠି ଯୋଉ ଖେଳୁ କହିବାକୁ ନାଇଁ ମାନେ କଣ କହିଲୁ ବାଲି ସେ ସବୁ ଇଏ ସିଏ ସବୁ ମିଶେଇକି ନା ମରାମରି ହଉ। ମୁଣ୍ଡରେ ପକେଇଥିବୁ ଇଏ କର୍ଥିବୁ।
ହଁ।
ହୁଁ ଆଉଁସ ବାଲି ସବୁ ମିଶେଇକି ମାରୁ। ଆଉ ବାଲ୍ଟି ବାଲ୍ଟି ବେଲୁନ୍ ‌ରେ ପାଣି ପୁରେଇକି ନା ଇଏ କରୁ ସେଇ ଯୋଉ। ବାଲ୍ଟି ବାଲ୍ଟି ପାଣିରେ ଅଳତା ମୁଣ୍ଡ ଫଟା ରଙ୍ଗ। ଏହିସବୁ ହଁ। ସବୁ ଗୋଳେଇକି ନା ସମସ୍ତଙ୍କ ଘରେ ପକଉ।
କଣ ହେଲା ହସିଲ।
ଆରେ ମତେ କଥା ହେବାକୁ ଦିଅ ମୋର ଯଦି ପଇସା ଆସିଲେ ଇଏ କମି ଆଁ।
ଗୁମ୍ଫା।
ହଉ ଆଉ କଣ କ ତମ ଘର ଆଡେ ବର୍ଷା କେମିତି ଜୋର ହଉଚି ନା କମିଲା।
ହଁ ଜୋର ଜାର ହଉଚି ବର୍ଷା।
ହୁଁ। ହୁଁ।
ଅ ହଁ କଣ?
ହୁଁ। ଓ ତମର କଣ ଏବେ ଏଇଠି କଣ ଚାଲା ଲୋ ପଞ୍ଚାୟତ ଭବନ ରେ ତମ ଘର ପାଖେରେ?
ହେଟା ପରା ହଉଥିଲା ନୂଆ
ହୁଁ। କାଲି ନା ପହର ଦିନ କଣ ଗୋଟେ ହଉନଥିଲା ଅ ହଁ। ଉଁ ହୁଁ ତମ ବାବା ସେ ଅଫିସରେ କଣ ଅଛନ୍ତି? ଆ ଆଛା।
ହୁଁ।
ଚାଲ ଆହୁରି କେତେ ବର୍ଷ ଅଛି।
ହଁ। ଆହୁରି ଅଛି କେତେ ବର୍ଷ ଆଉ ଚାରି ବର୍ଷ ଅଛି।
ହାଲୋ।
ହାଲୋ ଆଉ ଚାରି ବର୍ଷ ଅଛି।
ଆଛା ଆଉ ତମର କେମିତି କଣ ସେଡି ହୁଏ କହ। ତମ ଘରେ କଣ ବେଶୀ ସ ମାନେ ପାଳନ ହୁଏ?
ପାଳନ ଦଣ୍ଡ ନାଚ। ଦଣ୍ଡନାଚ ଶିବରାତ୍ରି। ହଁ ଆମ ଗାଁରେ ହୁଏ ନା।
ଉ ହୁ ନାଇ ତମ ଘର କେବେ ରଖିଚ ନା ରଖିନ କେବେ?
ହଁ ରଖିଥିଲୁ ଆଗୁରୁ।
ଓହୋ।
ହେଲାଣି ଦୁଇ ତିନି ବର୍ଷ ତଳେ ରଖିଲୁ ଏବେ ଆଉ ରଖିନୁ।
ହଁ ସେଟା ତ ବୋହୁତ କାଷ୍ଟ ହଉ ନାଇଁ କି?
ହଁ କାଷ୍ଟ କାଷ୍ଟ କରିବାର କିଛି ନାହିଁ ତାପରେ ନାଚ ଗୋଡେ ରଖ ମୁଖ୍ୟ ମାନେ ପଇସା ବି ସେତିକି ଥିବାର ଅଛି ହଁ।
ହଁ ସେମାନେ ଏକେ ତ ନଉଚନ୍ତି ଲକ୍ଷେ।
ହଁ।
ହଁ। କଣ?
ସେଇଟା ହିଁ ହୁଏ ଶିବରା ତ୍ରି।
ହୁଁ ଆ ହଁ। ଶିବରାତ୍ରୀ ଏଇଠୁ ଯାଉଚ ଏଇ ମନ୍ଦିର
ଆଁ
ଏଇ ଆମର ଏଇ ଶିବ ମନ୍ଦିରରେ ଅଯଳ
ହଁ ଶିବରାତ୍ରି ଆମ ନାଇଁ ନାଇଁ ଆମେ ଏଠି କରୁନୁ ଗାଁ ରେ ହିଁ କରୁଛନ୍ତି ସବୁ। ତାପରେ ଏଠି ମାଧିଗୁନ୍ଦା ଛକକୁ ଯାଇଥାଉଛି ମୋ ଦିଦି ମୁଁ କରୁନି ଶିବରାତ୍ରି।
ଅ ହଁ।
ହୁଁ।
ତମ ଗାଁରେ ଏଥର ଏଇ ଯୋଉ ଶୀତଳ ଷଷ୍ଠି ହେଇଛି?
ଶୀତଳ ଷଷ୍ଠି ହଁ ହେଇଥିଲା। ଆମ ଗାଁ ପାଖ ଗାଁରେ ହେଇଥିଲା ଆମ ଗାଁରେ ତ ନାହିଁ ହଁ।
ଧୁମଧାମ ରେ ହେଇଛି?
ହଁ ହେଇଥାଉଛି ସେପଟେ ଆମ ଗାଁ ପାଖ ଗାଁ ରେ ହେଇଥାଉଛି।
ଅ ହଁ ଦେଖିବାକୁ ଆଉ ଯାଇନୁ?
ନାଇଁ ମୁଁ ତ ଏଇଠି ଅଛି ଆଉ।
ଆଚ୍ଛା। ଆଉ କଣ? ସବୁ ସୋଇଛନ୍ତି ନିଦଭାଇ ହଁ।
ହୁଁ ଭାଇ ଅଛି। ତୋର କିିଏ ଅଛି ମୁଁ ଅଛି ଜଣେ। ହଁ।
ନାଇଁ ବଜାର ଟିକେ ଯିବୁ ବୋଲି ହେଇଥିଲୁ ବର୍ଷା ତ ହଉଛି ବର୍ଷା ଛାଡିଲେ ଯିବୁ ଆଉ।
ହଁ ବର୍ଷା ଛାଡୁ ଛାଡୁ ଛ ଟା ହେଇଯିବ। ବୋଧେ ଲାଗିଲାଣି ଆଜି ଯେମିତି ବର୍ଷା ହଉଛି।
ହଁ ପରା।
ହଉ ଖାଲି ପାଞ୍ଚଟା ଛଅଟା ଯାଇ ମୁଁ ଯାଇପାରିବିନି ଟିଉସନ। ବଢିଆ ହବ।
ସେଇଟା ତ।
ସେଇ ପାଇଁ ଡେଲି ଯାଉ ହାଲିଆ ଲାଗୁଛି।
ହଁ ସବୁଦିନ ଯିବାକୁ ବିରକ୍ତ ଲାଗୁଛି ଟିଉସନ।
ହଁ ପରା।
କେତେ ଯିବ, ନଗଲେ ବି ନ ଚଳେ।
ହଁ।
ତୁ କେତେଟା ପୁଅ କେତେଟା ଝିଅ ପଢ଼ଉଛୁ?
ତିନ ତିନିଟା ଜାକ ପୁଅ।
ଅହ ଦୁଷ୍ଟ ହଉଛନ୍ତି ନା ନାଇଁ?
ହଁ ହଉଛନ୍ତି ତମେ ଟିକେ ବୁଲି ପଡିଥିବ ମୁଣ୍ଡ ଉପରେ ବସି ପଡିଥିବେ ସେମାନେ।
ହଁ କଥା ମାନୁଚନ୍ତି?
ହଁ ମାଡ ଦେଲେ, କଥା ମାନୁଚନ୍ତି। ପୁଣି ଟିକେ କେମିତି ଗୋଟେ ଅନ୍ୟ ମନସ୍ ଯାଇଥିବ ପୁଣି ଚାଲିଥିବ ତାଙ୍କର କଥା ଏପଟେ ଜଣ କାରମେଲ।
ଆଚ୍ଛା। ହଁ କାରମେଲ ସ୍କୁଲ ସବୁ ଯାନ୍ତିି, କୋଉ କ୍ଲାସ? ଶ୍ରେଣୀ କୋଉ ଶ୍ରେଣୀର?
କଉ ଶ୍ରେଣୀ ସବୁ
କଣ? ଆଚ୍ଛା। କହୁଥିଲେ। ଛୋଟ ଛୁଆ ଯା କହନ୍ତି।
ହଁ।
ହୁଁ। ଆଉ। ହଁ। ତାଙ୍କ ଘର ଲୋକ କେମିତି ଭଲ?
ହଁ, ଭଲ ସବୁ।
ଆଚ୍ଛା। ହୁଁ
ମୋ ଭଉଣୀ କରିଦିଅ ବୋଲି କହୁଥିଲି, ଖରାରେ ମୁଁ କଲିନି ଆଉ। ହଉ, ରଖିବ ନା କଣ? ରଖ, ନ ହଲେ।
ହଁ ହଁ, ରଖୁଛି। ରହୁଛି।